ହାଲୋ କଣ କରୁଚନ୍ତି?
ଏଇ କିଛି ନାଇ ବସିଥିଲି ଆଉ। ହଁ ଆପଣ କଣ କରୁଚନ୍ତି?
ନାଁ ଏଇ ଛୁଆକୁ ଖୋଇ ଧୁଆଧୁଇ କିନା ଘର ଖରକା ଖୁରିକିରେ ଅଛନି ଆଉ।
ହଁ ହଁ ନା ନା କିଛି ନାଇଁ ତାଲେ ଝାଡୁ ଫାଡୁ କଲେ ହବ ଯାହା ଘର। ଆଉ ତାପରେ ରୋଷେଇ ଆଉ। ହଁ ଏ କରିନି କରିବି। ହଁ।
ଆଉ କଁ କରିବି ରୋଷେଇ କେତେବେଳେ ହବ?
ରୋଷେଇ ରୋଷେଇ ଛଅଟା ସାଢେ ଛଅଟା ବେଳକୁ ଷ୍ଟାର୍ଟ ହବ ଆଉ।
ରୁଟି ନା ଭାତ ଖାଉଚନ୍ତି?
ନାଇ ରୁଟି।
ରୁଟି ସମସ୍ତେ ପରିବାରରେ ରୁଟି ଖାଆନ୍ତି ଏ?
ହଁ ରାତିରେ ରୁଟି ଖାଉଛୁ ଆଉ।
ରାତିରେ ସବୁ ରୁଟି ଆଉ ଦିନରେ ଭାତ।
ହଁ ହଁ। ଗୋଟେ ଥର ରାନ୍ଧି ଦଉଚୁ ସେ ସକାଳ ପଖାଳ ଖାଇବାକୁ। ଆଉ ଏକାଥରେ ରାନ୍ଧି ଦଉଚୁ ରାତିରେ ଖାଲି ରୁଟି ହଉଚି ଆଉ ଯାହା ତରକାରୀ ହବ ଆଉ।
ସବୁ ପଖାଳ ଖାଆନ୍ତି।
ହଁ ସଖାଳ ଟାଇମ ଟା ପଖାଳ ଖାଆନ୍ତି।
ନା। ଏଇନା ବର୍ଷା ଫସା ହଉନାଇ କି ଗାଁ ଆଡେ?
ନା ବର୍ଷା ହଉନି କିନ୍ତୁ ଯୋଉ ଉଠେଇକି ରହିଛି ସକାଳୁ ପୁରା ପାଗଟା କାଆଁଳିଆ ହେଇକି ରହିଛି ଆଜି ଜମ୍ ହଁ ଟିକେ ଗରମ ଟା କମି ଯାଇଚି ଆଜି ଜମା ଖରା ବି ହେଇନି।
ହୁଁ ହୁଁ।
ସେ ଆପଣଙ୍କ ଆଡେ କଣ?
ଆମର ତ ଏଇଠି ତ ବର୍ଷ ହଉଛି ଥଣ୍ଡା ଲାଗୁଚି ଆମେ ଚାଲି ବୁଲି ପାରୁନୁ ଘରୁ ବାହାରି ପାରୁନୁ।
ଓ ହୋ ହୋ ଏ ବର୍ଷା
ଆମର ଏଠିକା କ୍ଲାଇମେସେ ଚେଞ୍ଜ ହେଇଗଲାଣି।
ହଁ। ନାଇଁ ବର୍ଷା ହଉଥିଲା ଏବେ ଏବେ ପୁଣି ବନ୍ଦ ହେଇଯାଇଚି କିନ୍ତୁ ଆଜି ଆଉ ପାଗଟା ପୁରା ସଖାଳୁ ସେଇଭଳିଆ କାଆଁଳିଆ ହେଇକି ରହିଛି।
ଉଁ ହୁଁ ଏ ବର୍ଷା ହଉ ଗରମ ବହୁତ ଲୋକ ଇଏ ହେଇଗଲେଣି ଗରମକୁ। ରଜକୁ ତ ବର୍ଷା ତିନି ଦିନ ଯାକ ତ ହେଲା ଯେ ଗ ରଜ କରେଇ ଦେଲାନି।
ହଁ ବର୍ଷା ହେଇକିନା ବି ରଜରେ ଏ ସେ ବର୍ଷା ହବ ଉପର ଉଳି ଟାଇମ୍ ଟା ସକାଳୁ ପୁଣି ସେଇ ଖରା। ଖରା ହୁଏ ଆମ ଏପଟେ ସେ ଗୁଳୁଗୁଳି ପ୍ରବଳ।
ସେ ସେଇ ତିନିଟା ଚାରିଟା ବେଳକୁ ବର୍ଷା ହବ ହବ ସନ୍ଧ୍ୟା ଛଅଟା ସାଡିକା ହବ ଛଅଟା ସାତ ଫେରେ କମିଯିବ।
ସେ ଗରମ ବି ଯାଉନଥିଲା ସେ ରଜରେ।
ହୁଁ ଏ ଗୁଳୁଗୁଳି ଟା କରୁଥିଲା ବର୍ଷା ହେଇକି ଆଉ।
ହୁଁ।
ସେଇଆ ଆଉ ଏଇନା କିଛି ଖାଇବେନି ବା ଚା ଜଳଖିଆ କିଛି ଖାଆନ୍ତି ନା।
ନା ଚା ଫା କିଛି ଖାଉନୁ ଚା ନାହିଁ ଏ ଯୋଉ କ୍ଷୀର ଫିର ଟିକେ ପିଇବୁ ଆଉ ଗରମ କରିକି କ୍ଷୀର ହେରିକା।
ହୁଁ। ଚା ଅଭ୍ୟାସ କାହାର ନାହିଁ ନା ନା ଆମର ଏତେ କେଇ ଚା ପିଉନାହାନ୍ତି।
ନା ଏଇଠି ଥିଲା ମୋ ଶଶୁର
ଅଭ୍ୟସ ନାହିଁ ଏ ଯୋଉ କେତ୍ର ଅତ୍ୟଧିକ ଥଣ୍ଡା ଲାଗିଲା କି ମୁଣ୍ଡ ଫୁଣ୍ଡ ବେଶି ବିନ୍ଧିଲା ଲାଗେ ଲାଗେ ତାହେନେ ନାଲି ଚା ଟିକେ ଡାଲଚିନି ଫାଲଚିନି ପକେଇକି କରିକି ପିଇଦିଏ।
ନା ଯେ ମୋ ଶଶୁର ଯିଏ ସିଏ ସଖାଳେ ଖାଆନ୍ତି ଚାହା। ଖାଆନ୍ତି ଯେ ତାଙ୍କୁ ହେଠୁ ଚିଡିଲାଠୁ ଏଇ ଚାହା ଟା ସବୁବେଳେ ଭଲ ନୁହେଁ ନା ଦେହ ଖରାପ ହବ। ଗ୍ୟାସ୍ ଫ୍ୟାସ୍ କରେଇବ ଯୋ ତାଙ୍କର ବ୍ଲ ବିପି ଅଛି ତ ହେଇଥିପାଇଁ ତାଙ୍କୁ ମନା କରୁ ସେ ମାନନ୍ତିନି ଆଗରୁ ତାପରେ ସେଠୁ ବହୁତ ଚିଡି ଲାଠୁ ଏଠୁ ଆଉ ଚାହା ପିଉନାହାନ୍ତି।
ହୁଁ ଚାଆ ଟା ପା ଭୋକ ମାରିଦବ ଗ୍ୟାସ୍ ଫ୍ୟାସ୍ ହବ।
ନା ନା ବୟସ ବୟସ ହେଲାଣି ନା ଦେହ ଖରାପ ବେଶି ବାହାରିବ ନା ନାଇଁ ସେଟା।
ହଁ ବୟସ ସେ ପା ଭୋକ ମାରିଦବ ମାନେ ତ ଗ୍ୟାସ୍ ଭାରିଲା ନା। ଦେହ ଖରାପ ହବ।
ହଁ ପରା, ଆଉ କଣ ରୋଷେଇ ଷ୍ଟାର୍ଟ କଲେଣି?
ନା ରୋଷେଇ କରିନେଇ ମଟର ଫଟର ଭେଦେଇଚି ସେଇ ମଟର କରିମି। ରୁଟି ତ ମଟର ହଁ ରୁଟି ଖାଇବା ଆଜି ସୋମବାରେ।
ହଁ ହଁ ସୋମବାରେ କରୁଚନ୍ତି ନାଁ କଣ?
ହଁ ଆମର ସୋମବାରେ, ମଙ୍ଗଳବାରେ, ଗୁରୁବାରେ ଶନିବାରେ ସଂକ୍ରାନ୍ତି ଆମର ଖାଉନା ଭାତ ଫାତ ଖାଉନା ସେ ଗୋଟେ ଟାଇମି ଯାହା ଖାଇମୁ ସେତିକି।
ହଁ ହଁ।
ଆଉ ସେ ଗୋଟେ ଟାଇମ୍ ଖାଇମି ସେତିକି ଆଉ ଆଉ ଖାଉ ନା।
ହଁ
ତମର ସୋମବାର ପୁଣି ଭାତ ସବୁଁ ତ ରୁଟି ତ ରାତି ସବୁ ଖାଉଛ ଆଉ।
ହଁ ରାତି ରେ
ହୁଁ
ଆଉ ଆପଣଙ୍କଆଡେ କ ଯୋଉ କଣ ସବୁ ରଜ ଭଜ କେମିତି ପାଳିଲେ ଭଲରେ।
ରଜ ଆମର ତ ବର୍ଷା ବର୍ଷା ସବୁ ରଜ ଗଲା। ସେ ରାତିରେ ଯାହା କଣ କରୁଥିଲେ ସେ ରାତିରେ ଯାହା ଟିକେ ଦୋଳି ଖେଳିମୁଁ। ନା ନାଇଁ ସେ ଏମିତି ତ ରଜ ଗଲା କଣ ଆଉ ରଜ।
ଓ ହୋ ପିଠା ପିଠା କଣ କରିଥିଲେ?
ପିଠା ଆମର ସେ ପୋଡ ପିଠା କଣ କରିଥିଲା ଆମର ତ ମେନ୍ ହେଲା ଆ ବସା ପିଠାଟା ଆଗେ ସେ ଗୁଡ ହଉ ନ ଚିନିଆ ହଉ ପୂଜା ହବ ନାଁ।
ହଁ ହଁ
ସେଇ ପିଠାରେ ଆଗେ ହବ ପ୍ରତ୍ୟେକ ଘରେ ଆମର ତାପରେ ଆଉ ଯାହା ପି ପିଠା କରିକି ଖାଇଦିଅ। ଯେ ଫ ନଫା ସେ ପିଠିରେ ଆଗେ ହବ ତିନି ଆସ ନ ଗୋଡେ ଆସ ଆମର ଭୂମୀ ପୂଜା ହବ।
ହଁ ହଁ
ଆଇୟା ପିଠା ଆମର ଚକୁଳି ପୋଡ ପିଠା।
ହଁ ଆଉ ଆପଣ? ଆପଣଙ୍କ ଆଡେ କଣ ମନ୍ଦିର ଫନ୍ଦିର ଭଲ ଅଛି?
ଆମର ତାରିଣୀ। ହାଁ ଆମର ତ ସବୁ ଟେ ଭଲ ପିକନିକ୍ ସ୍ପଟ ମନ୍ଦିର ଫ ଶିକା ସା୍ରୀ ମାନଙ୍କର ସବୁ ଆଉ। ହଁ ପାଖାପୁଖି ଆଉ ଘଟଙ୍ଗାଟା ତ
ହଁ ହଉ।
କାରଣ କିଚିଙ୍ଗ୍ ବୋନଶିକା ସେପଟେ ବାହାରା ଟିପ୍ ରା।
ଘାଗରା ଫାଗରା ଥିବ ସେପଟେ।
ହଁ ବଡଘାଗରା ସାନ ଘାଗରା ସବୁ ସେପଟରେ ଅଛି ନାଁ।
ହଁ
ଆମର ଗାଁ ପାଖାପାଖି ସବୁ ଆଉ।
ଓହୋ ଭଲ ଆଉ ପ୍ରାୟ ଯାଉଛି ହେରି ଆଉ ଦର୍ଶନ କରିବ।
ହଁ ଘଟଣା ତ ବର୍ଷ ଥର ସବୁ ଯାଆନ୍ତି ଆମର ଆଗେ ଯୋଉ ଆଉ ତ ଯାଆନ୍ତୁ ନାହା ତ ବର୍ଷ ଥରେ ସଂକ୍ରାନ୍ତି ଯାଆନ୍ତି ପଣା ସଂକ୍ରାନ୍ତି ଆମର ସେଟ ପଣା ସଂକ୍ରାନ୍ତି ଫେମସନା।
ହଁ ହଁ ଆଉ ସ ତାରିଣୀଙ୍କର ତ ସେଇ ପଣା ସଂକ୍ରାନ୍ତି ଟା ଇଏ ଆଉ।
ହୁଁ ଆମର ତ ପଣା ସଂକ୍ରାନ୍ତି ଫାଷ୍ଟ ତାପରେ ହେଣିକି ଯିଏ ଯୁଆଡେ ଯାଉଚନ୍ତି ଥାନ୍ତୁ।
ହଁ
ଆମର ରାତି ଚାରିଟା ବ ଯ ଆଠଟା ଭିତରେ ଘର ପଳେଇ ଆସିବ।
ନା ପଣି ସେ ସେଦିନ ବି ସବୁବେଳେ ତ ଭିଡ ହଉଥିବ। କିନ୍ତୁ ସେଦିନ ତ ଆହୁରି ଭିଡ ହଉ ଭିଡ ହେଇଥିବ।
ରାତି ପା ଚାରିଟା ରେ ଗଲେ ଦି ତିନ ଲାଗ ହେଇଯାଇଥିବେ ଆମେ କି ଭୋ- ପାଖରେ ହେଇକି ଭୋରୁ ଚାଟାବେଳେ ଯାଉଁ, ଭୋ ଚାଟା ରେ ଯାଇକି ଆମେ ତ ଦଶ ପନ୍ଦର ମିନିଟ୍ କୋଡିଏ ମିନିଟ୍ ଖଣ୍ଡେ ଲାଗିବ। ଭୋରୁ ଚାଟାବେଳେ ଯିମୁ ମୁଁ ଆସିଲା ବେଳକୁ ଆଟାରେ ବୁଲିବୁଲା କି ଆସୁ, ଆମର ସେ ପାଖ ଘରେ ପାର ହେଇକି ଆସୁ।
ତାପରେ ପୁଣି ଟାଇମ ଥାଏ ପହଡ ପଡିଯାଏ ମାଙ୍କର।
ପହଡ ତ ପଡେ ଯାଇକି ବାରଟା ପଇଁଚାଳିଶ ରେ।
ହଁ।
ବାରଟା ପାଞ୍ଚ ସେ ପହର ପକେଇ ଦେଲେଣିକର ଆଉ ବହୁତୁ ଭିଡ ନା ତିନି ଚାର ଲାଇନ୍ ହେଇଥିବ ନା ଆଉ ଦେଖିତେ ଯାଇପାରନ୍ତି ନାଇଁ ନା।
ହଁ।
ଟ୍ରେନ୍ ଚାଲଲାନି ପା, ଦେଖ ତ ଠାକୁର ଦର୍ଶନ ହୁଏନି ସେଥିପାଇଁ ଆମେ ରାତି ଚାଟାବେଳେ ଗଲାବେଳେ ରଥରେ ତିନି ଲାଇନ୍ ହେଇଯାଇଥିବେ। ଆସିଲାବେଳେ ଘରକୁ ଚାଟା ହେଇଯାଏ ଆଉ ନା ଆଠଟା ଆଉ।
ହଁ।
ଆଇଅ ତାପରେ ସେଇଠୁ ପାଟଣା ମନ୍ଦିର ଗୋଟେ ଆମର ବୈତରଣୀ ପାଖରେ ଗୋଟେ ଭଲ ମନ୍ଦିର ଟେ। ସେଠି ଟିକେ ଦର୍ଶନ ବୁଲା ବୁଲି କରିକି ତାପରେ ଆସିଲାକୁ ଆମର ଏପଟ ରେ ପଡିବ ଯୋଉ ଘାଗରା
ହଁ।
ସାଇଟି ମାନଙ୍କରେ ଟିକେ ବୁଲାବୁଲି କରିକି ଆସୁ ଆଉ।
ହଁ, ହଁ।
ଏଇଆ।
ହଁ ଆପଣଙ୍କର କଣ ଛୁଆ ପିଲା?
ଏଇଟା ଗୋଟେ ପୁଅ ଗୋଟେ ମୋର ଦେଢ ବର୍ଷ ଯେ ପ୍ରବଳ ଚଗଲା।
ହୋ ହୋ ଓହୋ, ଛୋଟ ଛୁଆଙ୍କ
ସି ମାନୁନି ଏଙ୍କା ଅଛି ବୋଲି ଦେଖିବ ଏ ଗୋଟେ ଲୋକ ପାଟି କାହାର ଶୁଭିଲା ଆଉ ସେ ରହିବନି। ଘର ଦ୍ବାର କବାଟ ବାଡେଇକି ଭାଙ୍ଗିଦବ।
ହଁ, ହଁ।
ନାଇଁ ଏଙ୍କା ଅଛି ସ-ବଲ ବେଲା ବାସନ ତାଟିଆ ଥାଳା ସବ୍ ଫିଙ୍ଗୁଛି। ଥୋଉଛି ଏଙ୍କା ଏଙ୍କା।
ହଁ କହ।
ଆଉ ଲୋକ ଆସିନେ କାହାକୁ ମାନିବନି ଧାଇଁବ
ହଁ।
ରାସ୍ତାକୁୁ। ଏଇଭଳିଆ ହଉଛି ଆଉ କଣ କରିବ।
ହଁ ଛୋଟ ଛୁଆ ତ ସେଇଭଳିଆ ହବ।
ନା ମାନିବର କଥା କହିଲେ ଏଇ ଜିନିଷ ଟା ଆଣିଛୁ ଯୋଉଠୁ ସେଇଠି ନେଇ ରଖିବୁ ମାନିବ, ଏଙ୍କା ଥିନେ ମାନିବ। ଲୋକ ଥିନେ ଶୁଣିବନି କାହା କଥା।
ହଁ, ହଁ।
ଏଇନାକ ମୁଁ ଏଇନା କହିନି ଟିକେ ବାବା ଉଠୁ ଖରିକି ଦେମି ଏଇ ଚିଆର ବସି ପଇଲା ମୁଁ ଖରିକି ଏଇ ତଳେ ଗଡିଲା।
ହୋ ହୋ ହୋ।
ଆଉ ଲୋକ ଯଦି ଡା କିଦେବେ ଏଇଠି ଯିଏ ଡାକିଦେବେ ଦାଦା ହେକା ଯ ଡାକିଦେଲେ ସିଏ ଆଉ କାହାକୁ ଶୁଣିବନା, କାହାକୁ ମାନିବନି, ଖାଇବନିି, ପିଇବନି ଯାଇ ରାସ୍ ତା କୁକୁର ହଗିବ।
ହଁ, ହଁ।
ଏଇଆ କରିବ ଆଉ କଣ। ଆଉ ତୋମର ସବୁ ପୁଅ ଝିଅ କଣ କରୁଛନ୍ତି ସବୁ?
ନା ଆମର ଏବେ ମା- ଏ ଏବେ ମ୍ୟାରେଜ୍ ହେଇଛି।
ହଁ ହୁଁ।
ହୁଁ।
ଏଇଆ ଆଉ। ଆଉ କଣ କରିଆ? ଯେ ଠାକୁରଙ୍କୁ ଡାକ ହେଇଯାଉ ଶୀଘ୍ର ଶୀଘ୍ର।
ହଁ।
ଆଉ କଣ?
ଆଉ ସେଇଆ କଣ ଆଉ ଯାଇ ଖାଇବ। ଚା ଫା ତ ପିଏ ନା। ରାତି ନଅଟା ଦଶଟା ବେଳକୁ ଖାଅ ଆଁ?
ସାଢେ ଆଠଟା ରୁ ନଅଟା ଭିତରେ ଆଉ। ମୁଁ କହିଲି ସାଢେ ଆଠଟା ରୁ ନଅଟା ଭିତରେ
ନଅଟା ହେଲା ହଉ।
ହଁ।
ଅଁ ହଁ। ହଁ ଶୀଘ୍ର ଖିଆ ଆଉ।
ହଁ
ଖରା ଯାଦିନ କଣ ର ସନ୍ଧ୍ୟା ଫନ୍ଧ୍ୟା ଦେବ କଣ କରିବ।
ହଁ ହଁ ରଖ ରଖ।
ହଉ